ଲୋ, ଆଜ୍ଞା ମ୍ୟାଡ଼ାମ୍ ଆଜ୍ଞା ନମସ୍କାର।
ଆଉ ଭଲ ଅଛନ୍ତି? ଗରମ କେମିତି ହଉ
ହଁ ମୁଁ ଭଲ ଅଛି। ଗରମ କଥା କୁହନ୍ତୁନି ମ୍ୟାଡମ୍ ପ୍ରବଳ ଗରମ।
ଆଜ୍ଞା।
ବହୁତ ଜୋରେ ଗରମ ହଉଛି ମ୍ୟାଡାମ।
ଗରମ ଆମର ତ ଏପଟେ ବହୁତ ଜୋର ସେ ହେଇଛି। କାଲି ଟିକେ ବର୍ଷା ହେଇ ଉଠେଇଥିଲା। ଆ, ହୋ- ହେଇଚି ହେଇ ବିି ଥିଲା। ଆଜି ବି ଟିକେ ଉଠେଇଛି ଟିକେ ହେଲେ ଭଲ ଲାଗନ୍ତା। କିଛି ବର୍ଷା
ହଁ, ନାଇଁ ଇଆଡ଼େ କାଲି ଉଠେଇଲା ହେଲା ନାହିଁ କି ଆଜି ବି ହେଇନି। ଆଉ ଗରମ ବହୁତ ଜୋର ରେ ଲାଗୁଚି।
ଅଁ, ନାଇଁ ଟିକେ ଟିକେ ହେଇଛି ଟିକେ କମି ଯାଇଥିଲା। ଗରମ ସିନା ହଉନି ଥଣ୍ଡା ପାଣି ପିଇକି ତନସିଲ୍ ଫନସିଲ ସବୁ ବାହାରିଗଲାଣି।
ହଁ ଥଣ୍ଡା ପାଣି ପୁଣି ସନ୍ଧ୍ୟାବେଳେ ଇଛା ହଉଛି ଆଉ ଟିକେ ଗାଧେଇ ପଡିବା।
ଗାଧେଇ ପଢୁଛୁ ବି ଆମେ।
ହଁ ମୁଁ ତ ଗାଧଉଛି।
ହଁ, ଆଉ କଣ କରିବ? ମାନେ ତୋମେ ତ ଚାଟା ଉ, ଉ, ଖା- ଖା- ରୋଷେଇ ବାସ ସାରିକି ତୋମେ ଏସି ରୁମ୍ ଭିତରକୁ ପଳେଇଲ। ଏ ତାପରେ ଯୋଉ ତ ଘଣ୍ଟେ ରେଷ୍ଟ ନେଇଗଲ। ଉଠିଲା ପରେ ତ ଝାଡୁ ଓଳା ପୋଛା ସବୁ ତ ଅଛି ନା, ତାକୁ ସାରିବ ପୁଣି ରାତି କାମ କରିବ। ରାତି କାମ ସାରିକି ତୁ ଯୋଉ ସାଙ୍ଗେ ସାଙ୍ଗେ ଏସିି ଭିତରେ ପଶି ଯାଉଛୁ। ସିଏ ପ-ଯୋଉ ଥଣ୍ଡା ଟା ହେଇଯାଉ
ରୁଟି ସରିଗଲା ପରେ ଯେମିତି ଇଚ୍ଛା ହଉଛି ଯାଇକି ବାଥରୁମ୍ ରେ ପଶିଯିବା ପାଇଁ।
ହଁ ବା।
ଏଇ ଥଣ୍ଡା ହେଲେ କଣ କରିବି ଘରେଇ ଉପଚାର କିଛି ଜାଣିଛନ୍ତି?
ଥଣ୍ଡା ହେଲେ ଘରୋଇ ଉପଚାର ଆପଣ ଖାଉନାହାନ୍ତି ତୁଳସୀ ପତ୍ର ବାଟିକିରି। ତା ରସ ବାହାର କରିକି ଅଦା ଟିକେ ଛେଚିକିରି ତା ରସ।
ହୁଁ ହୁଁ ହୁଁ।
ଏଇଟା ଭଲ କାମ ଦିଏ ଆଉ ଜଣେ ଜଣେ ନହେଲେ। ହଁ ଏଇଟା କଞ୍ଚା କଞ୍ଚା ସକାଳୁ ସକାଳୁ ଖାଲି ପେଟରେ ଖାଇଦେବେ ଏଇଟା ଭଲ କାମ ଦିଏ ଆଉ। ଆଉ ନହେଲେ ଅଦା ତେଜପତ୍ର ତୁଳସୀ ଆକୁ ସବୁ ସିଝେଇକିରି କାଢା ବନେଇକି ଯଦି ପିଇବେ। ଡାଲଚିନି ଟିକେ ପକେଇକି ଅଦା ତେଜ ପତ୍ର ତୁଳସୀ ପତ୍ର ଟିକେ। ଅଦା ଟିକେ ଆଉ ଯୋଉ ଡାଲଚିନି ଆକୁ। ଟିକେ ସିଝେଇକି ତା ପାଣି ନିଗାଡିକି ସାଙ୍ଗେ ସାଙ୍ଗେ ଉଷୁମ ଉଷୁମ କିରି ଚା ପିଇଲା ଭଳି ଅଳପ ଟିକେ ପିଇଦେବେ।
ହୁଁ ହୁଁ।
ହଁ ସବୁଦିନ ସକାଳୁ ସକାଳୁ ପିଇବେ ଟିକେ ଟିକେ ଆଉ। ନା ନା ଡାଲଚିନ ଟା ଭଲ ନା।
ନାଇଁ ମ ମ
ନା ଆପଣ କେତେ ପିଇବେ ଆପଣ। କେତେ ପିଇବେ ଗୋଟେ ଆଙ୍ଗୁଳିରୁ ଟିକେ କମ ମାନେ ଅଧ ଆଙ୍ଗୁଳି ଭଳିଆ ଛୋଟ ଖଣ୍ଡେ ଇଞ୍ଚେ ଦେଢ ଇଞ୍ଚି ର। ପକେଇ ଦେଇକି ସିଝେଇ ଦେବେ ଆଉ କାହିଁ କଣ ହବ କିଛି ପେଟ ଗରମ ହବନି।
ମୁ ଡାଲଚିନି କୁ ଗୁଣ୍ଡ କରିକି ରଖିଛି।
ହଁ ସେଇଟା ତାର ଖାଉଛନ୍ତି ସୁଗୁ ସୁଗାର ଯୋଉ ଡାଇବେଟିସ ଯୋଉ ମାନଙ୍କ ପାଇଁ।
ହଁ ବା ସେଇଥିପାଇଁ। ହଁ ମୁଁ କଣ କରିଛି ନା ଏଇ ଯୋଉ ମୋର ବ୍ଲୋଟିଂ ହୁଏ ଗ୍ୟାସ୍ ପ୍ରବଳ ହୁଏ ମୋର ଠିକ ଅଛି। ତ ସେଥିପାଇଁ କି ଜିରା। ଆଁ ପାନମଧୁରୀ ଆମର ଜୁଆଣୀ ଏଇ ତିନିଟା ଏଇ ତିନିଟା ଉଇଥ ଟିକେ ଡାଲଚିନି ଗୋଟେ ଗୋଟେ କାଠି ଡାଲଚିନି କୁ ତା ଏକାଠି ରୋଷ୍ଟ ଦେଇକି ତାକୁ ଗୁଣ୍ଡ କରିକି ରଖିଦେଇଛି। ଖାଇବାର ଅଧଘଣ୍ଟା ପୂର୍ବରୁ ହଁ ଗ ଉଷୁମ ପାଣି ପି ଦଉଛି। ଖାଇସାରିଲା ପର ଅଧଘଣ୍ଟା ପରେ ପିଉଛି। ତ କାଫି ଦିନି ହେଲାଣି ସେଥିପାଇଁ କି ମୁ ରିଲାକ୍ସେସନ ହଉଛି ତ‌ ଏ ଏଠି ଯୋଉ ଆପଣ କହିଲେ ଡାଲଚିନି ଟା ମୁଁ ପକେଇବି ମୁଁ ଗୁଣ୍ଡ ହିସାବରେ ରଖିଛି। ତ କେତେ ପକେଇବି ମତେ ସେଇଟା ଟିକେ କୁହନ୍ତୁ?
ଆପଣ ଅଧ୍ ଚୁଟ୍ କି ନାଇଁ ମ ଏତେ ପାଣି ଟା କପେ ପିଇବେ ସିଝିଲା ଭଳିଆ ତ ପୁଣି ହବ ଏଡେ ଖଣ୍ଡରୁ କଣ ଚୁଟ୍ କି ବାଲା ବାହାରିବ କି ଆପଣ ସେଇ ଯୋଉ ଆମର ଟି ସ୍ପୁନରେ ନହେଲେ ଅଧ ଚାମୁଚି ପକେଇବେ ଆଉ। ଛୋଟ ଚାମୁଚିରେ ଅଧ ଚାମୁଚି ଆଜ୍ଞା। ସକାଳୁ ପିଇ ଦେବେ ଉଷୁମ ଉଷୁମ ଚା ପିଇଲା ବେଳେ ଆ ପି ଦେବେ ଆଉ ଅଦା ଟାକୁ ଭଲ କିି ସିଝେଇବେ ଟିକେ ଛେ ଚି କି ଅଦା ଟାକୁ ହେମ ଦାସ୍ତାରେ ଖଣ୍ଡେ ଅଦା ଏଡିକି ଖଣ୍ଡେ ଏଇ ଅଦା ବି ସେଇ ଆଙ୍ଗୁ ଅଧ ଆଙ୍ଗୁଳି ଭଳିଆ ତାକୁ ଟିକେ ଛେଚି ଦେଇକିରି ତାକୁ ପକେଇଦେବେ। ଆଉ ତେଜପତ୍ର ଆଉ ଆମର ତୁଳସୀ ପତ୍ର।
ହୁଁ। ତୁଳସୀ ପତ୍ର ତ ମୁଁ ଯେତିକି ମ୍ୟାଡମ୍ ଜାଣିଛି। ଆ ତୁଳସୀ ପତ୍ ତ୍ର ମୁଁ ମଝିରେ ପିଉଥିଲି ତାକୁ ଇଏ କରିକି ଏ ଗୁଣ୍ଡ କରିକି ସରି ଗୁଣ୍ଡ କଉଚି। ତୁଳସୀ ପତ୍ର ଯୋଉ ମଞ୍ଜି ମଞ୍ଜିକୁ ଫୁଟେଇକି ପିଇଥିଲି। ଆ ଦିନକୁ ତିନି ଚାରି ଥର ମୁଁ ପିଇଚି। ଏତେ ସ୍ଵେଟିଂ ହେଲା ଆଉ ଏତେ ଭୋକ ଲାଗିଲା ମତେ। ଆଉ ମୁଁ ବି ନିଜେ ଫିଲ୍ କରିପାରିଲି ଚାରି ପା ଞ୍ଚ ଦିନରେ ମୁଁ ୱେଟ୍ ଲସ କଲି ଦି ଗୋଟେ କେଜି ପାଖାପାଖି।
ଆଚ୍ଛା ପାଇଁ ଆମେ କିନ୍ତୁ ପିଲାଦିନୁ ଜାଣିଚୁ ଆମର ଏଇ ଯୋଉ ଥଣ୍ଡା ହେଲେ ଆମ ମମି ଆଣିକି କଣ କରିବ କି ଅଦା ତେଜପତ୍ର ତୁଳସୀ ପତ୍ର ଆକୁ ସବୁ ପକେଇକି ବଢିଆ କି ସିଝେଇ ଦବ। କାଶ ବି ହଉଥିବ ନା ଥଣ୍ଡା ହେଲେ ତ କାଶ ହୁଏ।
ହଁ କାଶ ତ ନିହାତି ଆଉ।
ନିହାତି ଆଉ ଆଜ୍ଞା ପେଟ୍ ହଁ ପେଟ ଗରମ ହେଇଯିବ ଆଉ ଏଇ ଏଇ ଯୋଉଟା ଆଦେହରେ ଅଳେଇଚ ବି ଟିକେ ପକାଏ। ଗୋଟା ଅଳେଇଚ ତ ଏଇ ଅଳେ ପେଟଟା ବି ଗରମ ନା ତ ଏ ସବୁ ଏଇ ଭଲ କି ସେ ପାଣିଟା ପୁରା ଗୋଟେ ହାଣ୍ଡି ପାଣି ଅଧ ହାଣ୍ଡି କରିଦବ ସିଜେଇ ସିଜେଇକି।
ହୁଁ ହୁଁ।
ମୁଁ ଆପଣଙ୍କୁ ଉଷୁମ ଉଷୁମ ପିଇବାକୁ କୋହୁଚି କିନ୍ତୁ ଆମେ ଛୁଆବେଳେ ପିଉଥୁଲୁ ଥଣ୍ଡା କରିଦବ। ଆଉ ଦିନକୁ ତିନି ଥର ଚାରି ଥର ସେ ଥଣ୍ଡା ପାଣି ଆମକୁ କହିବ ସେଇଥିରୁ ଯେତେବେଳେ ପାଣି ପିଉଚ ସେଇଥିରୁ ପିଅ। ମିଶିରି ପଡିଥିବ କିନ୍ତୁ। ମିଶରି ତ ପେଟ ଥଣ୍ଡା କଲା ଏସବୁ ଜିନିଷ ମୁଣ୍ଡର ପାଣି ଇଏ କରିଦାବ ମୁଣ୍ଡରୁ ମୁଣ୍ଡର ପାଣି କୁ କାଢିଦେଲା।
ହଁ।
ଆଜ୍ଞା। ଆ ଏଇଟା କରେ କିନ୍ତୁ ଆମେ ତ ଏବେ ହେଇଗଲେଣି କଣ ମାନେ କର୍ମଠ। କାମ କରିବାକୁ ମୋର ଆଉ ଇଚ୍ଛା ହଉନି ତା ଦେହରେ ଘରର କାମ କରି ଛୁଆଙ୍କ କାମ କରି ନିଜେ ଏତେ କଥା ସିଝେଇକି ପାଣି ପିଇବା ଏଗୁଡା ତ ଆମ ଦ୍ଵାରା ଆଉ ହବନି। ତ ଆମେ ଏଇ ଗରମ ଗରମ ଚାହା ଟିକେ ପିଇଲା ବେଳେ
ତୁଳସୀ ମହୁ ରେଗୁଲାର ଛୁଆକୁ ଦଉଚି କିନ୍ତୁ ନିଜେ ଖାଉନାଇଁ। ନିଜକୁ ବି ଆମେ ଯତ୍ନ ଦବାକୁ ଭୁଲି ଯାଉଚୁ କିନ୍ତୁ ଆକଚ୍ୟୁଏଲି ନିଜକୁ ଯତ୍ନ ଦବା ଦରକାର।
ପାଇଁ ଯଦି ଏନା ଗରମରେ ବି କହିବ ରୋଷେଇ ଘରେ ଆମେ ଯାଇଁକି ଏନା ଚାଳିଶ ଡିଗ୍ରୀରେ ଯାଇକି ପିଜ୍ଜି ବର୍ଗର ବନେଇ ଦବା କିନ୍ତୁ ନିଜ କଥା ହେଲେ ହଁ। ହଁ ଆଉ ନିଜ କଥା ହେଲେ ହଁ। ଆଉ ନି ଖାଉ ହଁ ତେଣିକି ହଁ ତଣ୍ଟି ଦରଜ ପଛେ ହଉଚି ହୋଉ। ଗରମ ପାଣି ଲୁଣ ଗରମ ପାଣି କୁଳୁ କୁଳୁ କରି ଦେଇକି ବସ ଆଜ୍ଞା ମୋର ମଝିରେ ହେଇଥିଲା ମୁଁ ଲୁଣ ଗରମ ପାଣି କୁଳୁ କୁଳୁ କଲି।
ମୁଁ ଆଜି ମୁଁ ଟିକେ ଏମତି ହେଇଥିଲା ମତେ ଫୁଲିଚି ମୋ ସାଙ୍ଗ ସାଙ୍ଗେ ଟିକେ କଥା ହଉଥିଲି ସେ କହିଲା ଗୋଟେ କାମ କରନୁ ସୋରି ସେମିତି ଟିକେ ଉଷୁମ କରିଦେ ଆଉ ସେଇ ସୋରିଷ ତେଲକୁ ସେ ଜୀଭ ଦି ପଟେ ଘଷିଦେ ଦେଖିଲୁ କମୁଚି କି ନାଇଁ ହେଲା ତ ମୁଁ ଦିଇ ଥର କ
ହେଇଚି ନା ଜିଭ ଖଣ୍ଡିଆ ହେଇଚି?
ଜିଭ ଦିଇ ପଟ ଯାକ ଫୁଲି ଯାଇଚି।
ଫୁଲି ଯାଇଚି ଖାଇଲା ଭଳିଆ ଯୋଉ ପାନ ଖାଇଲେ ଯେମିତି ଖାଇଯାଏ ସେଇଭଳିଆ ହେଇଚି।
ଆ ହଁ ଥଣ୍ଡାରୁ ଫୁଲି ଯାଇ
ଥଣ୍ଡାରୁ ଫୁଲି ଯାଇଚି ଆଜ୍ଞା ଆଉ ସେଟା କରନ୍ତୁ।
ହଁ ସେଇଟା କରିଚି ତାପରେ ଆପଣ ତୁଳସୀ ମହୁଟା କଲେ ସେଟା ତ ମୁଁ ରେଗୁଲାର ଝିଅକୁ ଦଉଚି। ମୁଁ ବି ଟିକେ ଖାଇଦେବି ଆଉ କଣ ଅଛି।
ତୋର ଅଧିକାକି ଟିକେ ଆଣିକିରି ତାକୁ ଆଇଦର ଗ୍ରାଇଡିଙ୍ଗ କରିକି ହୋଉ ନହେଲେ ଛେଚିକି ହୋଉ ରସ ବାହାର କରି ତାକୁ ପୁଅ ଝିଅକୁ ଟିକେ ଦେବେ। ହଁ ସେ ପତ୍ର ନେଇ ଆସିବେ ଆଉ।
ହଁ।
ହଁ ମୁଁ ଛୁଆ ବେଳେ ପୁଅକୁ ସବୁବେଳେ ଦଉଥିଲି କିନ୍ତୁ ନିଜେ ଖାଇଲା ବେଳକୁ ମତେ ସେଟା ଭାରି ପୋଡ଼ା ଲାଗେ ପାଟି ଯେ ମୁଁ କିଛି ଶୁଣେନା। ମୁଁ ଅତ୍ୟଧିକ ହେଲେ ତା ଆଜ୍ଞା।
ମୁଁ ଖାଇନି ନେଗେଲେଟ୍
ହୁଁ ହଁ ସମସ୍ତେ-ସମସ୍ତେ ଆମେ ଗୃହିଣୀ ମାନେ ନିଜକୁ ନେଗଲେକ୍ଟ କରିବାରେ ଏକ୍ସପଟ୍।
ଏକ୍ପଟ୍ ଆମେ ମହାନ୍ ବା ଆମେ ସବୁ।
ଆଜ୍ଞା।
କଥା ଆଉ ଆଜି ଆପଣଙ୍କ କଣ ରୋଷେଇ ହେଇଥିଲା?
ରୋଷେଇ ହେଇଚି ମାଛ ଶୁକ୍ରବାର ଥିଲା ମାଛ ତରକାରୀ ଆଉ ହଁ। ସାଇଡ୍ ରେ ଗୋଟେ ଲୋକ ପିତା ଶାଗ ଦେଇଥିଲା ସେ ଟିକେ ଭଜା ହେଇଥିଲା ଆଉ ଆମ୍ବ।
ଆଇଁଷ ସହିତ ପିତା ଶାଗ ଖାଆନ୍ତି?
ନାଇଁ ଖାଆନ୍ତିନି କିନ୍ତୁ ଘରେ ବାପା ଖାଆନ୍ତି ସୁଗାର ଅଛନ୍ତି ସେ କହିଲେ ମୁଁ ଖାଇବି ଆଉ ମିଳିଚି। ସିଏ ଖାଇଦେଲେ ତ ଆମେ ସାଇଡ୍ ରେ ଟିକେ ଆଣିଆ କଥା ଖାଲି ଆଉ। ନହେଲେ ମାଛ ତରକାରୀ ଦହି ଏସବୁ ଅଛି ଆଉ ଦରକାର୍ କିଛି ହଉନି।
ମୁଁ ସେଇ ମାଛ ଯାଇଥିଲି ରୋହି ମାଛ ମିଳିଲା ଭଲ ରୋହି ମାଛ ମିଳିଲା। ଆଉ ତାର ମଞ୍ଜି ଟା ବି ଆଣିଲି ଆଉ ଚର୍ବି ବି ସେ ଯୋଉ ଲୋ ଲୋକଠୁ ମୁଁ ଆଣେ ସେ ଟିକେ ଚର୍ବି ମୋ ପାଇଁ ରଖିଥାଏ ଶୁକ୍ରବାର ବୁଧବାର ଚର୍ବି ମୋ ପାଇଁ ରଖିଥାଏ। ମୁଁ ତ ଚିକେନ୍ ଫିକେନ୍ ଖାଏନି-ଖାଏନି ମା କିନ୍ତୁ ଏମ୍ତି ଏମିତି ପାଟି ଫାଟିରେ ଗଲେ କିଏ ମାଛ ଖାଉଚି। ଚିକେନ୍ ମୁଁ ଖାଏ କିନ୍ତୁ ମଟନ୍ ଟୋଟାଲି ଛୁଏଁନି। ହୁଁ ତାପରେ ଏ ଏତିକି କିନ୍ତୁ ମୋର ଫେବରାଇଟ୍ ହେଲା ମାଛ। ତ ରୋହି ମାଛ ମଞ୍ଜି ନେଇ ଆସିଥିଲି ମଞ୍ଜିକୁ ମ ଡାଇରେକ୍ଟ ସେମ୍ତି କରିଦେଲି କିଛି ମୁଁ ଆଉ ବେସନ୍ ଫେସନ୍ ଦେଇ ଛଣାଛଣି କଲିନି କାରଣ ଛଣାଛଣି ଖାଇବାକୁ କେହି ବହୁତ୍ ଭଲ ପାଉନାହାନ୍ତି।
ଆଜ୍ଞା ନାଇଁ ସେଇ ବେସନ୍ ନଦେଲେ ବି ଆଉ ତା ଦେହରେ ଖାଲି ଭାଜି ଦେଲେ ନା ପିଆଜ ଦେଇଥିଲେ?
ନାଇଁ ଖାଲି ଭାଜିଦେଲି ଖାଲି ଭାଜିଦେଲେ କହିଲେ ଖାଲି ଭାଜି ଦିଅ ପଖାଳ ସାଙ୍ଗେରେ ଖାଇଦବା।
ଆଚ୍ଛା।
ଆଉ ସେ ମାନେ
ନାଇଁ ଖାଲି ଭାଜିଲେ ବି ମୁଁ କଣ କରେ କି ତା ଧେରେ ଚୁନ୍ ଚୁନ୍ କି ପିଆଜ ଲଙ୍କା ଟିକେ ଆଉ ଯଦି ଅଦା ରସୁଣ ପେଷ୍ଟ ଟିକେ ଘରେ ଥାଏ ତାକୁ ଟିକେ ମ ସସଲା ଗୁଣ୍ଡ ଟିକେ ଗୋଳେଇ ଦେଇକି ସେଇ ଟି କଡେଇ ଯୋଉଥିରେ ମାଛ ଭାଜେନି ସେଇ ଭଜାରେ ଥୋଇଦିଏ। ତା ଉପରେ ସେମ୍ତି ତେଲ ଅଧିକ ଛଣାଛଣି କରେନି।
ଟିକେ ହଁ।
ହବରା ଭଳିଆ ଟିକ୍-ଟିକ୍ କରିଦିଏ ଆଉ।
ହଁ-ହଁ। ସେଇଟା ବି କରିହବ ସିଏ ତ ମନା କଲେ ମୁଁ ଆଉ କିଛି କଲିନି ମୁଁ ସେମ୍ତି ଥୋଇଦେଲି। ତାପରେ ହଁ ଯେତେ ସର୍ଟକଟ ଜଣେ ଯଦି ସର୍ଟକଟ କହୁଚି ଆମେ କାଇଁ ବାଡେଇ କଚାଡି ହବା।
ତ ସେ ଆଜ୍ଞା।
ତାପରେ
ଲଙ୍କା କାଟ ତାକୁ
ହଁ। ଗରମ ରେ ଠିଆ ହେଇକି କରିଥାଉ। ଚୁଲି ବସିଥିବ ଗରମରେ କରିଥିବ ସଟକଟ ଯଦି ଚାହୁଁଛନ୍ତି କରି ଚାଲ। ସେ ସରିଲେ ଟିକେ ଘରକୁ ଆସିକି ମତେ ଟିକେ ସିଲେଇ କରିବା ଭଲ ଲାଗେ ବସିକି ସିଲେଇ କଲି ଦିଟା କ ଦିଟା ବ୍ଲାଉଜ କମ୍ପ୍ଲିଟ କରିଦେଲି ଅଧା ଅଧା କରି ରଖିଥିଲି।
ଆଜ୍ଞା ଆଜ୍ଞା ସେ ଯୋଉ ଲୋଟସ୍ ଡିଜାଇନ ଏବେ ସବୁ କଲେଣି ସେଇଟା କଲେଣି ଆପଣ।
ନାଇଁ ମୁଁ ଷ୍ଟାଇଲିଷ୍ଟ ବେଶୀ କରିପାରୁନି। ମଝିରେ ମେସିନଟା ଖରାପ ହେଇଥିଲା ବୋଲି ବ ସେ ଯାଇଁ ପୁରା ପଡିଗଲା। ଏ ତ ଷ୍ଟାଇଲ ନୁହଁ ଏ ଯୋଉ ଆମର ଇଏ କଟ ହଁ ସିମ୍ପଲ ଯୋଉଟା କଟିଂ କପ୍ ସାଇଜ କଟିଂ ସେଇଟା ବନଉଛି ଆଉ ପ୍ରିନ୍ସେସ୍ କଟଟା କରୁଛି। ଆଉ ବାକି ହାତର ଡିଜାଇନ ଟିକେ ପକେଇ ଦଉଛି ମାନେ ହାତର ଗୋଲ ହେଇ
ଯୋଉ କଟିଙ୍ଗ ବାଲା ଯିଏ କହୁଛନ୍ତି ଠିକିରି କି ସେ ଯୋଉ ଲେସ୍ ଲଗେଇବା ସେଗୁଡା କରୁ।
ହଁ ଆଉ ପାଇପିନ୍ ଲଗେଇବା ଏଇଗୁଡା କରୁଛି। ଧୀରେ ଧରେ ଧୀରେ ଧୀରେ ଆଗକୁ ଯାଉଛି ଆଉ। ଆଉ ଝିଅର ଡ୍ରେସ ଗୁଡାକ ଫ୍ରକ୍ ହଁ ଫ୍ରକ୍ ଗୁଡାକ ବେଶୀ ବନଉଛି। ମୁଁ ଆକ୍ଚୁଲି ବେଶୀ ଫୋକସ ତାର ଫ୍ରକ୍, ତାର ଲେହେଙ୍ଗା, ତାର ଉପର ଟପ ତା ଲେହେଙ୍ଗାର ଭେରାଇଟି ଷ୍ଟାଇଲ ସେଇଗୁଡା ମୁଁ ଟିକେ ବେଶୀ ତା ଉପରେ ଫୋକସ କରୁଛି। ତାପରେ ଶାଢୀ ଆମର ବେଶୀ ପିନ୍ଧା ହଉନି ନା ସେଥିପାଇଁ ମୁଁ ଆଉ ଏତେ ଏଇ କରୁନି। ହଁ
ଆଜ୍ଞା ଯାହା ହଉ ନିଜର ତ ମାନେ କରିହବ ନା ଯା ନିଜର ଗୋଟେ ଆଇଡିଆ ଟା ତ ସେଇଠି ଦେଖେଇ ହବ।
ହଁ ଆଉ ସେ ଖରାଦିନ ବୋଲି ଏ ସି ରୁମରୁ ବାହାରି ହଉନି ଯଦି ଆଉ ଟିକେ ବର୍ଷା ହେଇଯିବ ବାହାରେ ମେସିନ ପକେଇ ଦେଇକି ବସିକି କଣ୍ଟିନ୍ୟୁ
ହଁ ଟିକେ ପବନ ବାଜିଲେ ଭଲ ଲାଗନ୍ତା।
କରିବା କଥା ଏମିତି ଦହିପଖାଳ, ରୋହିମାଛ ମ ଭଜା ଆଉ ଚର୍ବି। ଚର୍ବିକୁ ବି ମୁଁ କଣ କରେ ନା ଟିକେ କର୍ନଫ୍ଲବର ଟିକେ ବେସନ ଟି କେ ଲଙ୍କା ଏମିତି ଦେଇକି ମିଶେଇ ଗୋଳେଇକି ଛାଣିଦବ। ସିଏ ବି ବଢିଆ ଲାଗିବ ତମର ଓମେଗା ସୀବି ତା ଦେରେ ଅଛି ଇଏ ଅଛି ତ ତମେ ତ ସେଇ ବହୁତ ଭଲ। ହଁ ଆଉ ଚିଙ୍ଗୁଡ଼ି ଟିକେ ଆଣିଥିଲି ଚିଙ୍ଗୁଡି କଷା କରିଦେଇଛି ରାତିରେ ଖାଇବା ପାଇଁ ଆଉ।
ଏକାଥରେ ରାତିକାମ ବି ସରିଯାଇଛି ଖାଲି ରୁଟି ହବ।
ଖାଲି ରୁଟି ହବ ଏବେ ମୁଁ ରୁଟି କରିଦେବି।
ଆଜ୍ଞା। ସେ ଯୋଉ ଇଏଟା ବେସନ ଲାଗିବ ପିତା ଲାଗିବନି?
ଆପଣ ଦେଖନ୍ତୁ ଯାହାଠୁ ଚର୍ବି ଆଣିବେ ତାକୁ କହିଥିବେ ପିତ୍ତଟା ବାହାର କରିଦଉ। ହେଲା ସିଏ କରିଦିଅନ୍ତି। ତାପରେ ବି ଆପଣ ଆଣିବେ ଚର୍ବିରେ ନାଡି ଗୁଡାକ ଯୋଉ ଥାଏ ଆପଣ ନିଜେ ସେ ନାଡି ଗୁଡାକୁ ଟଣ୍ଟାଣି ଟାଣ୍ଟାଣି ସବୁ ବାହାର କରିବେ। ସେମାନେ
ନାଇଁ ସେ ଖାଲି ସେ ଯୋ ଭିତରେ ଯୋ ଥାଏ କ ତାର ଚର୍ବିଟା ସେ ସେଟା କାଢି ଦେଇଦେବେ।
ହଁ ତ ଧଳାର ଚର୍ବି ବି ଥାଏ ଜଳଙ୍ଗର ଜଳଙ୍ଗମାଛର ଧଳାଚର୍ବି ବି ଥାଏ। ତାକୁ ବି ଦିଅନ୍ତି ସେଗୁଡାକ ତମ ତେଲକୁ ଖରାପ କରିବନି କିଛି କରିବନି ହେଲା। ତ ଏଇ ଯୋଉ ବାକି ଯୋଉ ନଳୀଗୁଡାକ ଯୋ ଥାଏ ଯୋଉ ଆମର ଅ ଯୋ ଫିତା ଗୁଡାକ ଆପଣ ତାକୁ ଗୋଟେ ଗୋଟେ କ ଶିଶେଇକି ବାହାର କରିବେ ଶିଶ ହିଁ ଶିଶିକି ବାହାର କରିବେ। ବାହାର କରିକି ତାକୁ ଫୋପାଡି ଦେବେ ଆଉ ବିଲେଇ ନାଇଁ ନାଇଁ ସେ ପେ ପାଇପ୍ ଭିତରେ ସବୁ ଥାଏ ଡଷ୍ଟ ଗୁଡାକ ତାକୁ ଖାଇଆ ଠିକ୍ ନୁହଁ ତାକୁ ସବୁ ଶିର ଗୁଡା ବାହାର୍
ଆଚା।
ତା ଦେହରେ ତାଦେହରେ ବହୁତ୍ ଡଷ୍ଟ ଥାଏ ବାଲି ଇଏ ସବୁ ବହୁତ୍ ଥାଏ।
ହୁଁ ହୁଁ ହୁଁ ନାଇଁ ମାଛର ଯୋଉ ମାଛର ପି ପିତଟା କୁହନ୍ତିନି ଖାଇଲେ ଭଲ ମାନେ ଅ ଅ ଯୋଉ ଚର୍ବି ଆଜ୍ଞା ହଁ।
ଖାଇପାଇଲେ ତ ମୁଁ ତ ବିଲକୁଲ୍ ଖାଇପାରେନି।
ଆଜ୍ଞା ଆଉ କିନ୍ତୁ ଚର୍ବିଟା ତ ସେମିତିରେ ବି ଭଲଲାଗେ ଆଉ ମାଛ ଚର୍ବିଟା ତ ଭଲଲାଗେ ବହୁତ ଟେଷ୍ଟ ଲାଗେ ଆଉ।
ଆଉ ଭଲ ଚର୍ବି ଯଦି ଆଣିଥିବେ ତ ତେଲକୁ ଟିକେ ଟେଷ୍ଟ ଟେଷ୍ଟ କରିବେ ତ ଯଦି ତମ ତେଲ ବଢିଆ ଅଛି ମାଛ ତେଲରେ ମାଛ ତରକାରୀ ହେଇଗଲା ସେ ଆହୁରି ଟେଷ୍ଟି ଲାଗିବ।
ହଁ ଭଲ ବାହାରିଲେ ତେଲ ଟିକେ ଅଧିକାକି
ହଁ ସ୍ପୁନ୍ ବାହାରିଗଲେ ତମର ହେଇଗଲା ଆଉ କଣ ଅଛି। ଟିକେ ପିଆଜ ଟିକେ ଖଡି ଦବ ଟିକେ ମସଲା ପକେଇ ଦବ ହେଇଗଲା କଣ ବେଶୀ ମସଲା ପକେଇବା କଣ ଦରକାର କି।
ହଁ। ଆଉ ସେଇ ଭାତ ତାପରେ ଆଉ କଣ ସାଇଟି ରେ କରିଥିଲେ ଆମ୍ବ ନାଁ କଣ?